ହାଲୋ।
ହାଲୋ।
ହଁ ଭାଇ କଣ କରୁଚ।
ହଁ ଏଠି ଘରେ ବସିଛି ଆଉ ଆପଣ।
ବି ଏଇ ଆସଚି ଟିକେ ମାର୍କେଟ ଆଡେ ବୁଲିବାକୁ ଆଉ।
ଏଇଠୀ ଖରା ହଉନି।
ନା ତ ହଉଛି ତଥାପି ତିରିଶ କି ଅଠେଇଶି ପାଖାପାଖି ହେଇଯିବ।
ହୁଁ ହୁଁ ପ୍ରବଳ ଖରା ତମର ଏପଟରେ ପ୍ରବଳ ଖରା ହଉଚି।
ଆପଣଙ୍କ ଆଡ଼େ ତ ହଉଥିବ ଆଉ।
ହୁଁ।
ଆପଣ କୋଉଠି ରହୁଛନ୍ତି।
ମୁଁ ରହୁଛି ଏଇ ଚନ୍ଦକା ପାଖାପାଖି।
ହୁଁ।
ଆଚ୍ଛା ତମକୁ ଲାଗୁନି ଏବେ ମାନେ ଆଗ ଅପେକ୍ଷା ଏବେ ଟିକେ ଖରାର ପରିମାଣ ଟିକେ ବେଶୀ ହଉଛି।
ଆ ହବ ପା ବର୍ଷା ତ ଠିକଠାକ ହଉନି ଖରାରେ ହବ। ଙ୍କ ପାଇଁ କିନା ଲୋକ ଗଛ କାଟି ଦଉଛନ୍ତି। ଆଉ ଯୋଉ ଅଳିଆ ଆବର୍ଜନା ସେଗୁଡା ସବୁ ଆଖି ଆଗ ରେ ଦେଖିକି ଆଉ ଧରତି ଆଉ କଣ କରିବ। ସିଏ ବି ସହିବ ନା ଆଉ ସହିବାରେ ଯଦି ଅସହ୍ୟ ହେଇଗଲା ଆଉ ସେ କଣ କରିବ।
ହୁଁ।
ମତେ ଲାଗୁଛି ସୂର୍ଯ୍ୟଙ୍କ ସହିତ ବର୍ଷାରେ ଟିକେ ସେଟିଂ କରିବାଦବାକୁ ପଡିବ। ତା କ ବୁଝ
ହଁଚୁଆ ତ ଯାହା ତ ବି ସେ କହ ହଁ ଭଲ ଚାଲିବ କେମିତି ଆମେ ବା ସମ୍ପର୍କ ଖରାପ କରାଉଛେ। ସମ୍ପର୍କ ଖାଇବା ଖରାପ କରିବା ଲୋକ ହିଁ ଆମେ। ଗଛ ତ କାଟୁଚେ କାଟୁଛେ ଗଛ କାଟିବା ସହିତ ଗାଡି ଘୋଟେ ଯେତିକି ପରିମାଣରେ ବଢୁଛି, ଯେତିକି କଳକାରଖାନା ବଢୁଛି। ତା ଦେହରୁ ଯୋଉ ସବୁ ଗ୍ୟାସ୍ ବାହାରୁଛି କାର୍ବନ ଡ଼ାଇଅକ୍ସାଇଡ ବାହାରୁଛି, ତାକୁ ନବାଲାଗି କମ ସେ କମ ମାନେ ଗଛ ସଂଖ୍ୟା ବଢ଼ିବା କଥା। କଥା, ନା ଆମେ ତାକୁ ଓଲଟା କମ କରୁଛୁ ଗଛ ସଂଖା କମେଇ ଦଉଛେ ଆହୁରି।
କମେଇକି ସେଇଠି ପ୍ଲାଣ୍ଟ କରିଦଉଛନ୍ତି।
ହଁ ମାନେ, ହଁ ମାନେ, ଏଠି ମାନେ ଡବଲ ମାନେ ଲସ୍ ତ ଲସ୍ ଡବଲ ଲସ୍। ଠି ଆଉ ପରିବେଶ ତ ଏମିତି ଖରାପ ହଉଛି ଆ ପରିବେଶ। ଖରାପ ହେଲେ ଆଉ ବର୍ଷା କେମିତି ହବ।
ଖବର ନ ଆଉ
ସମ ତ ଲୋକ ଚାଷ କେମିତି କରିବେ କେଜାଣି?
ଆଉ ଯେବେ ଯେବେ ବର୍ଷା ହଉଛି, ପୁରା ଘଡଘଡି ସହିତ ପ୍ରବଳ ବର୍ଷା ହଉଛି। ଆଉ ଯୋଉଦିନ ନ ହଉଛି ସେଦିନ ଏତେ ଖରା ଯେ, ମାନେ କିଛି ବର୍ଷା ମାନେ, ସେ ଗୋଟେ ଗୋଟେ ବର୍ଷା ଗୋଟେ ମୁୂହୁର୍ତ ବି ପର୍ଯ୍ୟନ୍ତ ତାର କିଛି ଅସର ରହୁନି। ପର ଦିନ ଆମର ଏଠି ହେଇଥିଲା ଏ। ଏତେ ଯୋଉର ବର୍ଷାଛି ବର୍ଷା ମାନେ ଝଡ ମାନେ ପବନ ସତ ଯୋଉ ବର୍ଷା ହଉଥିଲା ମାନେ, ହଲ କେ ବକାର ପୁରା। କିନ୍ତୁ ଘଣ୍ଟେ ଦି ଘଣ୍ଟା ପରେ, ସାଙ୍ଗେସାଙ୍ଗେ ଖରା। ଆଉ କାଲି, କାଲି ଏତେ ଗରମ ଯେ ଆଠଟା ନଅଟ ର ମୁଣ୍ଡ କଣ ହେଇଯାଉଥିଲା। ହୁଁ।
ଦେଖିବା କଣ ହଉଛି ଆଗକୁ।
ନା ମତେ ଲାଗିଲଣି ଯାହା ବି କନେକ୍ସନ ଟା ଟିକେ ରିଲେସନସିପ୍ ଟା ଟିକେ ବଢେଇବାକୁ ପଡିବ ତାଙ୍କର ଆଉ। ନହେଲେ ସେ ହେବେନି ଆଉ।
ହଁ।
ଆ ରିଲନ୍ ନ
ଆଉ ଆଉଛା ଆପଣଙ୍କର ସଉକ କଣ?
ହଣ
ସଉକ କଣ ଆପଣଙ୍କର? ମାନେ ମାନେ ଗାଡି। ଯୋଉ ବାଇକ, କାର କୋଉଥିରେ ସବୁ ରଖନ୍ତି ଡ୍ରେସ। ମାନ କୋଉ ଜିନିଷଟା ଆପଣଙ୍କୁ ଟିକେ ବେଶୀ ଆଟ୍ରାକ୍ଟ କରେ?
ବୁଝିପାରୁଛନ୍ତି ମୋ କଥା ନା, ବଝିପାରୁନାହାନ୍ତି।
ହଁ ହଁ।
ହୁଁ କୋଉ ଜିନିଷଟା ଭଲଲାଗୁଥିବ ଗୋଟେ ଇଚ୍ଛାହୁଏ, ମୋର ଗୋଟେ ଭଲ ଭଲ ବାଇକ୍ ଚଢ଼ିବାକୁ ଇଚ୍ଛା। ଭଲ କାର୍ ଗୋଟେ ଚଲେଇବାକୁ ଇଛା, କି ବୁିବାକୁ ଇଛା ମୋର ବହୁତ, କି ଭଲ ଭଲ ଡ୍ରେସ ପିନ୍ଧିବାକୁ ଇଛା?
ବାଇକ୍।
ଉୁଁ ହୁଁ ଭଲେ ବାଇକ ଚଲେଇବାକୁ ଇଛା।
ଭାଇକ ପୁରା ଚଲେଇବୁ ପୁରା। ଲଙ୍ଗ ଟୁର ରେ ଯିବୁ, ଏକୁଟିଆ ଯା ସାଙ୍ଗ ସହିତ ଯାହା ଯୋଉରେଜା ଲଙ୍ଗ ଟୁୁର ରେ ଯିବୁ ଯଉ ମଜା।
ଲଦଖ
ହଁ ଏତେ ଗଟେ ଯ। ଯିବାନି ମାନେ ଲଦାଖଟା, ମୋତେ କଁ ଭଲ ଲାଗୁନି, ମତେ ଯିବ ଯଦି ବାଇକ ନେଇଯିବୁ ପୁରା। ହିମାଳୟେ।
ନାଇଁ ନା ବରଫରେ ଚଢି ଚଢ଼ି ଯିବି। ମୁଁ ସେଟା ବା ବାଇକ ଟାକୁ ଏ ତିଆରି କରିବି ଯେମିତି ବରଫରେ ଚାଲିବ।
ହୁଁ।
ଯିଏ ତିଆରି କରି
ଝା ମାନେ ସେଟା ରୋଡରେ ବି ଚାଲୁଥିବ, ବରଫରେ ବି ଚାଲୁଥିବ।
ହୁଁ ହୁଁ ଦୁଇଟା ଦୁଇଟା ହ ଆ ମନା ନା ବରଫ ରୁ ପ୍ଲସ ତାର ଅଛି ତାର ଶିଷ୍ଟ ଅଛି ତାର, କେତେବେଳେ ସୁଇଚ୍ ଅନ୍ କରିଦବ କେ ଳେ ବରଫରେ ଚାଲିବ, କେତବେଳେ ସୁିଇଚ ଅନ କରିବ ଯେତେବେଳେ ରୋଡ଼ ରେ ଚାଲିବ। ଆଉ କେତେବେଳ ସୁଇଚ୍ ଅନ୍ କରିବ ଆକାଶରେ ବି ଚାଲିବ।
ହୁଁ, ଆଉ ପାଣିରେ?
ପାଣି ରେ ଚଲେଇବା ପାଇଁ ବେଟ୍ରି ଟା ଖରାପ ହେଇଯିବ ନା ସେଇଥିପାଇଁ। ଆକାଶରେ କିଛି ନାହିଁ ନା।
ହୁଁ ହୁ ହୁଁ ଚଡେଇ ଫଡେଇ ମାଡ଼ ହେବେ କି ନାଇଁ
ନା ନା ସେପଟେ ତ ମୁ ପା ଗୋଟେ ସ୍ଵତନ୍ତ୍ର ରୁଟ ଦେବି ପୁରା ସତନ୍ତ୍ର ଗୋଟେ ରାସ୍ତା କରିଦେବି।
ଆଛା।
ଆମର ଯେମିତି ଏରୋପ୍ଲେନ ଚାଲୁଚି, ସେମିତି ମୋବଇଲ ଟା ଚାଲି ଯିବ।
ହଁ ନା ମୁଁ ଗୋଟେ ବାଇକ ଦେଖିଥିଲି ଧୁମ ଥ୍ରୀ ରେ। ସେ ପାଣିରେ ଚାଲୁଥିଲା, ରାସ୍ତାରେ ଚାଲୁଥିଲା ହଁ।
ଏଟା ଉଡୁଥିବ, ଉଡ଼ୁଥିବ
ନଥିଲା।
ତାରେ, ତାରେ ହଁ ମୁଁ ଏଟା ଆଡ କରି ତାର ହେଟା ପାଣି ଚାଲୁଥିଲା ମର ପାନେ ଚାଲିବ ନା ଏଇଟା ଟିକେ ଡିଫରେନ୍ସ ଆଉ।
ହୁଁ ହୁଁ।
ହ ବିରଭଦ୍ର କିଏ ଥିଲା?
ହିରୋ ଆମିର ଖାନ।
ଓ ଅମିର ଖାନା, ନା ତାହିନେ ସେ ଓହୋ ନା, ନା, ମତେ ତା ନହି ମୁଁ ହିରୋ ଅମିର ଖାନ ହେବିନି, ମୁଁ ଆଉ ଜଣ ହେବି
ହଁ ହୁଁ ଆ
ବାବୁଜୀ ନେଇନେଇ ରୋହିତ ଶର୍ମାଙ୍କୁ ନେଇଛି
ବୋଲାବୁଲି ହଉ। ମୁମ୍ବାଇ ଇଡିୟନ୍ସ ଫ୍ୟାନ ହଥିଲେ ହୁ ମୁଭି
ଆସାନ୍ତି ଭ
ହୁଁ ହୁଁ।
ଆମର ପୁରସଟ ସହିତ ପୁରା ମାଡ ଟା ହବ ନା, ସେ ପୁରା ପୁଲସଟା ଯେତି ଆକାଶ ଯେମିତି ଗୋଟେ
ହଁ ହଁ ପୁରା ରୁ ଯୋଉ ୟର୍କର ପଡିବ ପୁରା ବୁମ୍ରା ଭଳିଆ ମାଟିରେ ମାଟିରେ ପୁରା ଚାଲିବ, ମାଟି ଖୋଳିକି ପୁରା ରାସ୍ତା ଚାଲିବ ହଁ ଗାଡି ଚାଲିବ।
ପୁରା, ପୁରା, ପୁରା ଲୋକ ପୁରା ଚାଲୁଥିବେ ଲୋକ ଲୋକ ପୁରା ପା ଏମିତି ଖୋଳିବ ଯେ ଲୋକ ପୁରା ସାଇଡ ହେଇଯିବେ, ପୁରା ଦୂରେଇଯିବେ।
ହୁଁ ହୁଁ ହ।
ଆକାଶ ସତ ଉଡିବ ଆଉ କଣ ରହିଲା? ଆଉ ବରଫ, ବରଫରେ କଣ
ଉଁ ଆଉ କଣ ଯ ସୂରିଆ ଭଳିଆ ଥ୍ରୀ ସିକ୍ସଟି ଚାରିଆଡକୁ ଚାରିଆଡକୁ ଏପଟ ସେପଟ ବୁଲି ବୁଲିକା ଚାଲିବ ଘୁରି ଘୁରି କା, ଶକ୍ତିମାନ ଭଳିଆ, ହଁ ହଁ
ମାନ ଶକ୍ତିମାନ
ହୁଁ। ଯାଇଛନ୍ତି ତ କଣ ଆୟାରଲାଣ୍ଡ ମ୍ୟାଚରେ କଣ ଆୟାରଲାଣ୍ଡ ଠ ହାରିକି ଆଇିଲଣି କାଲି
ଆ ସେ କଣ କାଲିିବା କାଳେ ହାରିକି ଆଇଲେ। ମୁଁ ତ ଦେଖିନିଁ ଯାହା ଶୁଣିବାକୁ ଟିକେ ପାଇଛି ମୁଁ ହେରା ବେଶୀ ଦେଖେନି ମୁଁ ଯାହା ଦେଖେ ଆଇ ପିଏଲ୍ ଦେଖେ। ନହେଲେ ତା ଛଡା ଆଉ ଏ ଏତେ କିଛି ଦେଖେନି, ମତେ ଏତେ କିଛି ହାସିକି ଲାଗେନି
ଟ୍ୱେଣ୍ଟି ଟ୍ୱେଣ୍ଟି ହଉଥିଲା ତ, ସେଠି ଦେଖିନି ଏତେ ସେଇ ବୋଧେ ଆୟ ଲଣ୍ଡ ଲାଷ୍ଟ ବଟିଂ ର ଲାଷ୍ଟ ଆଡ ଗୋଟେ ଦେଖଥିଲି, ସେ ଭଲ ବାଡଉଥିଲେ। ବାଡୁଥିଲେ, ବାଡୁଥିଲେ ତ ଏମାନେ ବାଡେଇ ଦେବେ ଆରାମସ ଆଙ୍କର କଣ ଅଛି? ତେ ସବୁ ଜଣ ଗଡି ପିଇଲେ, ଗୋ ଗୋଟ କରି।
ମୁଁ ତ ଭାବିଥିଲି ଯେମତି ଜିତିବି ବୋଲି, ଦେଖିଲା ଵେ ଳକୁ କିଛି ମୁଁ ଶୁଣିବାକୁ, ଯେତେବେଳେ ପାଇଲିି ଏମିତି ହାରିଛନ୍ତି ଯେ, ମାନେ ପୁରା ଦଉଦ୍ଦନାଗ
ହୁଁ
ଦରଦିନ ଯେତେବେଳେ, ମୁଁ କହିଲି ଛାଡ ଆଉ କଣ କହିବା। ଏତନ କେଥି ଲା
କ୍ୟାପଟେନ୍ ଥିଲା ଶ୍ରେୟା ସର।
ମତେ ଯାହା ସଥ ଟାକୁ ପଣି ଆଡ କରିବାକୁ ପଡିବ।
ହୁଁ
ହଁ ଉ ସେ ଗୌତମ ଗମ୍ଭୀରତା ଦଷ
ଏ ସେ ପୁରା ଲାଇଟ ନେଇଯାଉଛନ୍ତି ନା ଅଲଗା ଟିମକୁୁ, ସେଥିପାଇଁଁ ଏଇ ଅବସ୍ଥା।
ବଲର ଲାଇଟ୍ନ ନେଇଯାଉଛନ୍ତି ସି ଭାବୁଛନ୍ତି ଆମ ଏ କରେଁ ଏକୁଆ ସବୁ ଅଛନ୍ତି ବ
ହୁଁ ହୁଁ।
ଆଉ ଆମର ସେ ଯୋଉମତି ନେଇ ପୁରା ଗୁଜୁରାଟ ଟିମ୍ ଟା ପୁରା ପୁରି ନେଇଯାଇଛି।
ହୁଁ।
ତା ଗାୀ ହଁ ଗୁଜୁରଟ୍ ଟିମ ଟାକୁ ନେଇ ଯାଇଛନ୍ତି।
ହୁଁ।
କଡେ
ମୁଁ କହିଲି ଘରେ ବୋଧେ ଡାକିଲେଣି ଖାଇବା ଲାଗି
ନା ନା ମୋ ସାଙ୍ଗଟେ କହିଲେ ଆଇ ଯ ଘରକୁ ଆଇଯିବ ବଳିଆ
ଆଚ୍ଛା।
ମାର୍କେଟ ଖଲଛ ହେଇ
ହୁଁ ହୁଁ। ଆଉ ଆଜି ଘରେ ରୋଷେଇ କଣ?
ଘରେ ହେଇ ଟିକେ ଚିକେନ ଟିକେ ହେଇଛି ଆଉ ମା ଛଡି ଯାଇଛି।
ହୁଁ।
ଆଉ ତା ସହିତ ଟିକେ ଭାତ ଟା ଆଉ ନାନ୍ ଟିକେ ହେଇଛି ଆଉ।
ହୁଁ ହୁଁ ହୁଁ।
ନାନ୍ ଟା ମତେ ବହୁତ ଭଲ ଲାଗେ ହଁ ମୁୁ ବେଳେବେେଳେ କରିଦିଏ।
ନାନ ଟା କୋଉଥିରେ କର, ଚୁଲି ଭିତରେ ପୁରେଇକି।
ହଁ ନା ଚୁଲି ଭିତରେ ନା ଆମେ ଗ୍ୟାସ ରୁଟି ଯେମିତି ହୁ ରୁଟି ଭଳିଆ କରିଦିଏ ତାପରେ ବା ଲଛା ପରାଟା ଯେମିତି ବାଡାନ୍ତି ସେମିତି ବାଡାଏ ଆଉ ହଁ ବାଡେଇଲେ ତା ସେପ୍ ଟା ପୁରା ତା ସାଇଜ୍ ହେଇ ଯାଏ।
ହୁଁ ହୁଁ ହୁଁ।
ଆମେ ଏତେ କୋଟି କୋଟି ନଉଛେ ଆମେଇ ମାନେ ଲ
କୋଟି କୋଟି ପଇସା ରେ କଣ ଅଛି ଇଚ୍ଛା ଥିବା ଦରକାରେ ହଁ ସେଥିପାଇଁ ଇଛା ଥବା ଦରକାର ପଇସା କଣ ଅଛି। ହଁ। ଆଜି ବାହାରୁ ଖାଇବା ପସନ୍ଦ ନାହିଁ, ଏମିତି ଘର ଦି ହେ। ଘର ତିଆରି ପସନ୍ଦ କୋଉଟା ଘର ଖାଇବା। ହୁଁ।
ବାହାରୁ ଯଦି ଖାଇ ହଁ ନା ନା ଇ ବାହାରେ ଯେତେବେଳେ ଖାଇବ କେତେବେଳେ ଯଦି ଇଏ ହେଇ। ଯ ହୋଟେଲ ଫୋଟେଲ ଯିବ ନହାନେ ଏଇ ଫାଷ୍ଟ ଫୁଡ ଫାଷ୍ଟ ଫୁଡ ଖାଇବା ଇଛା ନାହିଁ।
ହୁଁ ହୁଁ।
ଖାଇବା ପା ବସି ଏସିରେ ପୁରା ଖାଇବ ପୁରା ମନ ଖୁସି କରିକି।
ହୁଁ ଯୋଉ ଫାଷ୍ଟଫୁଡ ତ ଖାଇବା କଥା ବି ନୁହଁ ବେଶୀ ବେଶୀ କଣ୍ ଫାଷ୍ଟଫୁଡ ହିଁ ଖାଇବା କଥା।
ହଁ।
ଆଉ ଯଦି ବି ହଁ ଆଉ ଯଦି ବି ମାନେ କିଛି। ଖାଉଛ ମାନେ କେବେ କେବେ ମାସକୁ ଥରେ ଅଧେ ତେବେ ଗୋଟେ ଭଲ ଦୋକାନରୁୁ। ଟିକିଏ ଖାଇବା କଥା। ଆଉ ହୋଟେଲ ହୋଟେଲ ବି ବାଛି ବୁଛିକି ଗୋଟେ ମାନେ ଭଲ ହୋଟେଲ ଯୋଉଠି ମାନେ ସୋ। ଭଲ ଖାଇବା ବନା ହଉଛି ଫ୍ରେଶସ୍ ଫ୍ରେଶ୍ ଜିନିଷରେ। ସେଇଠି ହିଁ ଖାଇବା କଥା ନହେଲେ ସେଉ ଗୋଟା ତେଲକୁ ରଖିକି ଗୋଟେ ସେଇ ଯୋଉ ଆଜିର ଚିକେନ ରଖିକି ଦିନ ପରେ ରୋଷେଇ କରିଦବେ ହଁ ସେଇୟାକୁ ଫ୍ରିଜ ରେ ପୁରେଇ ଦେଇକି। ତାକୁ ବାହାର କରି ମସଲା ଫସଲା ପକେଇ ଦେଇଦେଲେ ତ ସେଇଆକୁ ସେ କିଛି ଜଣା ପଡିବନି ଆଉ।
ନା।
ହୁଁ ହୁଁ। ଉଁ ହଉ।
ଘର ଆଡେ କେବେ ଯାଉଚ?
ହଉ ମୁଁ ଏବେ କଲ୍ ରଖୁଚି। ହଁ ଆପଣ ଯାଇଁ କଣ କରନ୍ତୁ ଆଉ।
କହୁନୁ?